ହଁ। ତମ ସହିତ ଏବେ କଥା ହେଇଯାଉଛି ମୁଁ ଆଉ ରାତିରେ କଲ କରିବିନି ହେଲା।
ଉଁ।
ମୁଁ କହିଲି ଏବେ କଥା ହେଇଯାଉଛି ଆଉ ରାତିରେ କଲ କରିବିନି ଯଦି ହୁଏ କାଲି ସକାଳେ ଯେହେତୁ ମାମୁଁ ଘରକୁ ପଳେଇଆସିଛି ଆଉ ତ କିଛି କାମ ନାହିଁ ଫାଙ୍କା ଅଛି ଦି ସକାଳୁ ମତେ କଲ କରିବ। ହଁ। ମତେ ନର୍ମାଲ କଲ୍ କରିବ ପ୍ରଥମେ କାରଣ ମୁଁ ସବୁବେଳେ ଅନଲାଇନ ରହୁଛି ନ ରହୁଛି। ମୋତେ ଆଗେ ନର୍ମାଲ କଲ୍ କରିଦବ ତାପରେ କଲ୍ କରିବ।
ହୁଁ।
ଗୋଟେ କାମ କରିବ ପାଞ୍ଚଟା ଛଅଟା ସା ପାଞ୍ଚଟା ନୁହଁ ଛଅଟାରୁ ସାତଟା ଭିତ ରେ କଲ୍ କରିବ ହେଲା। ହଁ।
ଆଉ କଣ ଖିଆ ପିଆ ସଇଲାଣି?
ମୁଁ ମତେ ଡାକିଥିଲ ଖାଇନି ଖାଇବି ଆଉ।
ଓ ହୋ। ଓ ନା ମୁଁ ଖାଇନି। ଖାଇବି ମମି କରୁଛି ରୁଟି।
ବିଦ୍ୟାଳୟ କେବେଠୁ ଯିବ?
ଯିବି ଭାବୁଥିଲି ତାପରେ ଆଜିିକେହି ଛୁଆ ଆସିନାହାନ୍ତି। ସେୟା
ମାନେ ଏଇ ଯୋଉ କଥା ହଉଛନ୍ତି ଆମେ ଆଗରୁ ଏତିକି ମନ ଧ୍ୟାନ ଦଉନଥିଲେ। ଯେବେଠୁ ଆସିଲାଣି ପଇସା ତେବେଠୁ ସମସ୍ତେ ଲାଗି ପଡିଛନ୍ତି ନାକି ହ। କହିବ ଆଉ। ଆଉ କ ତମକୁ ରୋଷେଇ ଜଣା ଅଛି ନା।
ହଁ।
ସବୁ ରୋଷଇ ଜାଣିଛ?
ହଁ।
ଖାଲି ରୋଷେଇ ଜାନ୍ ମାନେ ରୋଷେଇ କରିବା ଭଲ ସେ ଭଲ କଣ ଖାଇବାକୁ ଭଲ ଲାଗେ ତମକୁ
ମତେ ଉ-ଉ-ଉ ଫେବ୍ରେଟ୍ ମାନେ କୋଉ ତରକାରୀ ପତ୍ର ପଚାରୁଚ ନା-ଆ-ଆ ଏମିତି ଫାଷ୍ଟଫୁଡ।
ମାନେ ନା ନା ଟୋଟାଲ ଖାଦ୍ୟ ଉପରେ।
ଖାଦ୍ୟ ଉପରେ ମତେ ବେଶୀ ଗୁପଚୁପ। ଆଉ ଚୁମ୍ପରେ ଯଦି ଚକଲେଟ ମାନେ କୁୁରକୁରି ଗୁପଚୁପ ପରେ କୁୁରକିରି। କୁରକୁରି ପରେ ଚକଲେଟ ତମେ ମତେ ଯେତେ ଦିନ ମାନ ଦେଇଦବ। ତାପରେ ଆସିବ ଆଉ।
ଖାଦ୍ୟ ଗୁରା ବେଶୀ ଖାଉଛ ନାଇଁ କି ଯୋଉରା କି ଦେହ ପାଇଁ
ଏବେ ଖାଉନି ଦେ ହ ନା ଏବେ ଖାଉନି ମୁଁ ଜାଣିଛି ଏଇଟା ଦେହ ପାଇଁ ଭଲ ନୁହେଁ, ମାନେ ଖରାପ ବି। କିନ୍ତୁ ବେଶୀ ଖାଇବା କଥା ନୁହେଁ କିନ୍ତୁ ମୋ ହିସାବରେ ତମେ ଯେହେତୁ ପଚାରିଲ ନା ତମକୁ କୋଉଟା ବେଶୀ ଭଲ ଲାଗେ। ମତେ ଏଇଟା ଭଲ ଲାଗେ ତାପରେ ମତେ ଭଲ ଲାଗେ ଭାତ, ଡାଲି ଆଉ ଆଳୁ ଭର୍ତ୍ତା ବାସ୍। ଆଉ ତା ସହିତ ତା ସହିତ ଯାହା ହେଲେ ଚଳିବ। ଆଉ ମୁଁ ଟିକେ କଷା କଷି ମାନେ ଧର ଆଳୁ କଷି ସୋୟାବିନ କଷା, ପୋଟଳ କଷା। କଷା ଫସରାରେ ସେଟା ଟିକେ ମୁଁ ଭଲ କରେ ଭଲ କରେ, ଅ ହଁ। ଆଉ କିନ୍ତୁ ମୋର ସବୁଠାରୁ ଭଲ ଭାତ, ଡାଲି, ଆଳୁ ଭର୍ତ୍ତା, ଆଳୁ ଭର୍ତ୍ତା ମୁଁ ଟିକେ ଟମାଟର ପକେଇକି ପୁରା ଭଲସେ କରି ଦେଇଥିବି ଆରାମସେ ଖାଇଦେବି, ଆଉ ପଖାଳ ସହିତ ଯଦି ଆଳୁ ଭର୍ ଟମାଟୋ ପକେଇ କର ଦେଇଥିବି କାକୁଡି ଟିକେ ପକେଇ ଦେଇଥିବି। ତା ଧେରେ ମସରୁମ୍
ବା ଭାତ, ଡାଲି ଆଳୁ ଭର୍ତ୍ତାଟା ସବୁଠୁ ଭଲ।
ଫାଷ୍ଟ ଫୁଡ୍ ଭିତରୁ ଏସବୁ, ଆଉ ଗୁରା ସବୁ ଆଉ ଟିକେ ମୁଁ ମଞ୍ଚୁରିଆନ୍ ଭଲ ମାନେ
ତ ଆମିଷ ଖାଉନି।
ନା ମୁଁ ଆମିଷ ଖାଏନା ଆମିଷ କି ପିଆଜ ରସୁଣ ବିି ପିଆଜ ରସୁଣ ବି ଆମ ଘରେ ପଷେଇନି ଆମ ଆମର କଣ କହିଲ ଆମ କାହ୍ନା ଅଛନ୍ତି ନା ଅଛନ୍ତି। ସେଥିପାଇଁ ମମି ଖାଏନି।
ତ ତମେ ତାହେଲେ ତ ଜପ କରୁଥିବ ଗୀତା ପଢୁଥିବ। ଜପ ଷୋଳ ଟନ କରିଦଉଛ?
ହୁଁ ଶୁଭନି।
ମୁଁ କହିଲି ଜପ କଣ ଷୋଳ ରାଉଣ୍ଡ କରୁଚ?
କଁ କହିଲ?
ମୁଁ କହିଲି ଷୋହଳ ରାଉଣ୍ଡ କରୁଛ?
ନାଇଁ ସେମିତି କିଛି ନାହିଁ ମୁଁ ଯେତେବେଳେ ମାନେ କରୁଛି ସେତେବେଳେ କରୁଛି। ଡେଲି କରୁନି ମାନେ ହ।
ମୁଁ କଣ କରିବି କାଲି ମୋର ବନ୍ଦ ହେଇଯିବ, ମୋର ଆହୁରି କରିନି ଜାଣିଛୁ ନା ମୋ ମୁଣ୍ଡ ଖରାପ ହେଇଗଲାଣି। ଆଉ ଆସିବ କେମିତି ନ କରିବି ଯଦି? ହାଲୋ।
ହୁଁ।
ଆଉ କଣ କହୁଛ? ନାଇଁ ମୁଁ ଛାଡି ଦେଇଚି, ଏଇ ହେଇଯିବ ତିନି ବର୍ଷ ହବ ମୁଁ ଛାଡି ଦେଇଚି ହେଲା। ଆଧ୍ୟାତ୍ମିକ ଇଏ ଏମ୍ ଗୋଟେ ମାନେ ଦେହ ଖରାପ ପାଇଁ ତ ଏକରେ ଛାଡିଦେଲି, ତାପରେ ଆଧ୍ୟାତ୍ମିକ ଇଏରେ ଯେବେଠୁ ପଶିଲିଣି ତାପରେ ଛାଡିଲି। ଜପ ବି କରୁଚି, ଭଗବତ୍ ଗୀତା ବି ପଢୁଚି।
ହୁଁ ମୁଁ କିନ୍ତୁ ବାହାରେ ଖାଏ, ପିଆଜ ରସୁଣ ଖାଏ କିନ୍ତୁ ଘରେ ଆମର ପସେନି।
ଓ ଆଚ୍ଛା।
ହୁଁ।
ମାନେ ଆଧ୍ୟା ମାନେ ଲାଗୁଚି ହେଇଛି ବୋଲି
ହୁଁ ସେଟା ଗୋଟେ ମାନେ ଥାଏ
ତମର କଣ ପିଲାଟି ଦିନରୁ ନା ବହୁତ ଭଲ ହଁ।
ପଶିବା ନା ତ ନାଇଁ ନାଇଁ ପିଲାଟି ଦିନ ନୁହେଁ ମୁଁ ଛୋଟ ବେଡେ ଖାଉଥିଲି। ଏଇ ଯେତେବେଳେ ମୁଁ ଷଷ୍ଠରେ ପଡିଲି, ତାପରଠୁ ଆମେ ଯାଇଥିଲୁ ବୃନ୍ଦାବନ ଯାଇଥିଲୁ
ମାନେ ତମେ ବୃନ୍ଦାବନରୁ ବି ଆସିଲଣି?
ହଁ।
କାହ୍ନା ଜୀ ପୁରା ତମ ଉପରେ ପୁରା ସନ୍ତୁଷ୍ଟ ଅଛନ୍ତି।
ନାଇଁ ନାଇଁ ସେମିତି କିଛି ନାଇଁ ଯାଇଥିଲୁ ଆମେ ବୃନ୍ଦାବନ ଆଉ ଯା କଣ ତ ବସ୍ତାନା, ଦ୍ୱାରିକା, ସବୁ ଯାଇଥିଲୁ।
ସେମାନେ ସେ କଥା ନୁହଁ ଆମ ପାଇଁ ତ ବହୁତ ବଡ କଥା ନା ବୃନ୍ଦାବନରେ ଯିଏ
ହଁ ମାନେ ସେ ବିଶ୍ଵାସ କରିବନି ଯଦି ମାନେ ସେତେବେଳେ ଛୋଟଟେ ହେଇଥିଲି ଏତେ ଜାଣିନଥିଲି କିନ୍ତୁ ଏବେ ମାନେ ବଡ ହେଲି ଯେତେ ଜାଣିଲି ସେଟା ଏତେ ଭଲ ଜାଗା ମୁଁ ଯାଇଁକି ଆସଚି ପୁଣି ଇଚ୍ଛା ହଉଛି କି ମୁଁ ଆଉ ଥରେ ଯିବା ପାଇଁ ମାନେ ଆଉ ଥରେ କେତେ ଇଚ୍ଛା ହଉଛି କିନ୍ତୁ
ନାଇଁ ଆମର ତ ସ୍ୱପ୍ନ ତମେ ଇସ୍କନ ମନ୍ଦିର ଯାଉଚ ନା?
ହଁ ଇସ୍କନ ଦେ
ଆମେ ଇସ୍କନ ଯାଉଚୁ କିଛି ମାତାଜୀ ମାନେ ଆସନ୍ତି ଯୋଉ ରବିିବାରିଆ କିଛି ହୁଏନି ନା ତମେ କେବେ ଆସ ଦେଖାହବା?
ହଁ ଭୁବନେଶ୍ୱର ଯାଉଚ?
ଭୁବନେଶ୍ଵର ହଁ।
ହ୍। ନା ମୁଁ ଭୁବନେଶ୍ଵର ଯା କୋରନା ପୂର୍ବରୁ ଯାଉଥିଲି, କୋରନା ପରଠୁ ଆଉ ଯାଇନି କେବେ ଇସ୍କନ? ମାନେ କେବେ ଯୋଗ ହେଇନି ଯାଇନି?
ନା ମୁଁ ଯା ଏବେ ଆଉ ଯା-ଯାଇଥିଲି ମୁଁ ତଥାପି କେତେଥର ଗଲିଣି ଥରେ ଦିଥର ତିନିଥର ଚାରଥର ଭଳିଆକ ଯାଇଛି। ହେଲା। ଯାଇଚି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପ୍ରବେଶ କରୁଚି ତ ଦେଖାଯାଉ କଣ ହଉଛି ହ।
ହଁ ମାନେ ସେଥିରେ ପଶିବ ମାଇଣ୍ଡ ପୁରା ଭଲସେ ପୁରା ପୁରା ଶାନ୍ତ ରହିବ, ମାନେ ସବୁ କିଛି ମାନେ କର୍ମ ଟା ସେଇଟା ଚାଲିବ କର୍ମ କରିବ ତ ଫଳ ପାଇବ।
ତମେ ହେଲ ଦ୍ଵିତୀୟ ନମ୍ବର, ମାନେ ଯିଏ ଆଧ୍ୟାତ୍ମିକ ବିଷୟରେ ଏତେ ଏଇ ଆ ମାଧ୍ୟମରେ ମରେ କଥା ହେଲା ଫଳରେ ମୁଁ ଦି ତମେ ହେଲ ଦ୍ୱିତୀୟ ନମ୍ବର ଯାହାକୁ ମୁଁ ପାଇଲି ଆଧ୍ୟାତ୍ମିକ ଇଏରୁ। ଆଉ ଜଣେ ବି ଅଛନ୍ତି, କଥା ହବ ତାଙ୍କ ନମ୍ବର ମାନେ ସେଇ ଆମରି ପାଠପଢା କ୍ଷେତ୍ରରୁ ଜଣେ ତାଙ୍କ ନମ୍ବର ଦେଇଥିଲେ, ଠିକ ଅଛି। ତାଙ୍କର ବି ସିଏ ବି ଖୋଜୁଛନ୍ତି ନମ୍ବର କଥା ହେବାପାଇଁ। ଦି ଜଣ ଖୋଜୁଛନ୍ତି ଦେବି ତମ ନମ୍ବର? କ
ହଁ ଦଉନ।
କାରଣ ମୁଁ କାହା ବିନା ଅନୁମତିରେ ତ ଦେଇପାରିବିନି ନା ନମ୍ବର। ମତେ ମାପ କହୁଥିଲେ, ଅନୁମତି ପ୍ରଥମେ ନେବି ତାପରେ ଯାଇ ଦେବି। ତ ମୁଁ ଦି ଜଣଙ୍କ ନମ୍ୱ ଗୋଟେ କାମ କରିବି ତମ ନମ୍ବର ସେ ଦି ଜଣଙ୍କୁ ଦେଇଦେବି ତାଙ୍କ ନମ୍ବର ତମ ତମକୁ ବି ଦେଇଦେବି।
ହଉ ହଉ।
ତ ଦେଇଦେବି କହିଦେବି କଲ୍ କରିବେ। ଫାଷ୍ଟ ଏସେ ଏମ୍ ଏସ କରିବେ ତାପରେ ତମେ ଯଦି ଯେତେବେଳେ ଫାଙ୍କା ହବ ତମେ କଥା ହବ ଆଉ। ହଁ ବାସ୍ ଇଏ ଆଉ କଣ? ଆଧ୍ୟାତ୍ମିକ କ୍ଷେତ୍ରରେ ପଶିଲେ ମାନେ ଜୀବନଟା ପୁରା ଅଲଗା ପ୍ରକାର। ମୁଁ ଷୋଳ ରାଉଣ୍ଡ୍ ଷୋଳ ରାଉଣ୍ଡ୍ ତ କରି କନି ଆଉ କେବେ ଚେଷ୍ଟା ବି କରିନି ସେଗୁଡ଼ାକ କରିବାକୁ। ମୁଁ ଥରେ କରିଚି ଥରେ କରିଚି ତୁ ଏକାଦଶୀ କର।
ନାଇଁ ମୁଁ ଏକାଦଶୀ କରିନି।
କରନି ନା ମୁଁ ଯେତେଥର ଭାବିଚି ମୁଁ ସ ଘରୁ ଖାଇ ଦଉଛି ଯେତେ ଥର ଭାବିଚି ଖାଇଦିଏ ଆରଥର କରିବି। ଏମିତି ଗୋଡ଼େଇ ଗୋଡ଼େଇ ଗୋଡ଼େଇ
ନାଇଁ ମମି ବଡ଼ ଏକାଦଶୀ କରେ ତ ତା ସହିତ ବେଳେବେଳେ ତ ପୁଣି ଖାଇଦିଏ ସିଯା ଖାଏ ମୁଁ ସେ ଖାଇଦିଏ ଆଉ ନହେଲେ ଅରୁଆ ଖାଇଦିଏ ଆଉ।
ସମାଜରେ ସମାଜରେ କିଛି ଲୋକ ରହୁଛନ୍ତି। ଅ କୁନି ପ୍ରତିରୋଧ କରନ୍ତି ପ୍ରତିିବାଧ କରନ୍ତି।
ହୁଁ ହୁଁ ନାଇଁ ତମେ ଯଦି କିଛି ଗୋଟେ ପୂଜା ପାଠ କରିବ ନା ତ ସମସ୍ତେ କହିବେ ଆର ବୋଧେ କିଏ ଅଛି ନା କଣ ସେଥିପାଇଁ ସେ ଏୟା କରୁଚି।
ପ୍ରଥମେ ଘରେ ବି ସପୋର୍ଟ ଘରେ ବି ସପୋର୍ଟ କରୁନଥିଲି ତାପରେ କୁହନି ଚେଷ୍ଟ ଯଦି ଜାରି ରଖିଥିବ ନା କିଛି ନାହିଁ ଭଗବାନ ତାକୁ ଛାଡିବେନି ନା
ହୁଁ ମାନେ ଚେଷ୍ଟା ସଦାବେଳେ ସଦାବେଳେ ଚେଷ୍ଟା ରଖିବ କର୍ମ କରିବ ସବୁ କିଛି ହବ।
କର୍ମ କରିଚାଲ ଫଳ ଉପରେ କାହିଁକି ଆମେ ଆଉ ଇଏ କରିବା। ଆଉ କ କୋଉଚ କୁଅ। ଭଗବାନଙ୍କ ବିଷୟରେ କଥା ହେଲେ ସରିବନି କେବେ ବି ସରିବନି।
ହୁଁ।
କେତେ ଅବଦ ରହିଚି ଆମେ କଣ କରିପାରିବା କଳି ଯୁଗତ କଳି ଯୁଗ ଧରି ଜମା ପାଞ୍ଚ ହଜାର ବର୍ଷ ସରିଚି ନା ଆହୁରି ରହିଲାଣି। ଏଠି ଖାଲି କୋଉଚନ୍ତି କଳିଯୁଗ ଧ୍ଵଂସ ହେଇଯିବ ଶେଷ ହେଇଯିବ।
ହଁ ସମସ୍ତେ କହୁଛନ୍ତି।
ସବୁ ଭୌତିକ ବାଦୀ ସବୁ ମାୟା ବାଦୀ।
ହୁଁ।
କଣ କରିବା ଏ ଶସାରେ କିନ୍ତୁ ମୋ ପାଇଁ ଲୋଭକୁ ଛାଡୁଛି ମୋର ବି ଲୋଭ ରହିଯାଉଛି।
ହୁ ହୁଁ।
ପଇସା ପ୍ରତି ଲୋଭ କାହାର ନ ରହିଚି।
ହଁ କାରଣ ଆଜିିକାଲି ଦୁନିଆରେ ପଇସା ନହେଲେ ଲୋକ କେହି କାହାକୁ ପ ପଚାରୁ ନାହାନ୍ତି କୌଣସି ଜିନିଷ ବି ଆସି ପାରୁନି ଖାଇବାକୁ ବି ପାଉନୁ। କଣ କରିବୁ ପଇସା ପ୍ରତି ତ ଲୋଭ ରହିବ ନା।
ସେ ପଇସା ନହେଲେ ମନ୍ଦିରକୁ ବି ଯାଇ ହଉନି।
ହୁଁ।
ଜଣଙ୍କୁ ଯଦି ଜଣଙ୍କୁ ଯଦି ତୁ ପଇସା ରଖିକି ଗୋଟେ ସାଇଟିରେ ଭଲ ବାହିବା ଯୋଉ ଗୋଟେ ସାଇଟିରେ ରଖିବୁ ସେ ପଇସା ଙ୍କୁ ହିଁ ଆଗେ ଚୁସ୍ କରିବ।
ଏବେ ଭଲ ସମ୍ପର୍କ ବି କୋଉଠୁ ମିଳୁଛି ଭଲ ସବୁଠୁ ଭଲ ସମ୍ପର୍କ ହେଲା ଭଗବାନଙ୍କ ଠାରେ ସମ୍ପର୍କ ଯୋଡ଼ ତାଙ୍କରି ସେବା କର ବାସ୍। ଭଗବତୀ ଗୀତା ପଢୁଛ ତମେ।
ପଢୁଥିଲି ଆଗରୁ ଏବେ କିନ୍ତୁ ପଢୁନି ଆଉ।
କାହିଁକି ଛାଡ଼ିଦେଲ।
ଛାଡ଼ି ଦେଲି ବେଳେ ବେଳେ କଣ ମନକୁ ସେ ଆଉ ସେଇ ଭଗବାନ ହିଁ ଜାଣନ୍ତି।
କି କଥା। ଡ଼େଲି ପଢ଼ ଛାଡି ଦେଇଚ ଯଦି ପଢ଼। ମାନେ ମାନେ ମୁଁ କହୁନି ସେମିତି ମୁଁ ମତରେ ମୁ ପଢୁଛି ନା ଭଲ ବାସ୍ ମୋ ଅନୁଭୂତି ହଁ। ଆ ଅନୁଭୂତି ମାନେ କଣ କହିବେ ଆଉ ସେଟା ଜୀବନର ଗୋଟେ ଅଂଶ ହେଇଯାଇଛି। ନା ଏବେ ଭଗବତ ଗୀତା ଏବେ ବର୍ତମାନ ଜୀବନର ଗୋଟେ ଅଂଶ ଯେମତି ଆମେ ଖାଦ୍ୟ ଖାଇବାକୁ ଭୁଲି ପାରୁନାହାନ୍ତି ସେମିତି ଭଗବତ ଗୀତାକୁ ଭୁଲିବା କଥା। ନୁହେଁ ଯୋଉଟା ମୁଁ ଶିଖିବା ପାଇଛି।
ହୁଁ।
ମୁଁ ଆଉ କାହା କଥା କହିପାରିବିନି ଯଉଟା ମୁଁ ଶିଖିବା ପାଇଛି।
ଫ ଭ ତମ ତାକୁ ପଢି କଣ କଣ ମାନେ ତମର ପରିବର୍ତ୍ତନ ହେଇ
ପର ମ ମାନେ ମୁଁ ମୁଖ୍ୟ ପରିବର୍ତ୍ତନ ହେଲା କୋଉଟା ମାନେ ସ ସବୁ କିଛି ଛାଡ଼ି ଦିଅ। ସବୁ ଭଗବାନଙ୍କ ଉପରେ ଛାଡ଼ି ଦିଅ। କିନ୍ତୁ କର୍ମଟା ନିଜ କର୍ମଟା ତ ଆମେ ନିଜେ କରିବା ନା। କିନ୍ତୁ ଆଉ ଯାହା ରହିଲା ଭଲ ମନ୍ଦ ସେଟା ଭଗବାନ ହିଁ ବୁଝିବେ।
ଦ୍ଵିତୀୟରେ କାହା ପ୍ରତି ଲୋଭ, ମୋହ, ମାୟା ମୋର ବୋଲି କୁହନି। ଯୋଉଟା ଏଇଟା ଏଇଟା ମୋର ସେଇଟା ମୋର ମୋର ବୋଲି କିଛି ନାହିଁ।
ହୁଁ।
ତୃତୀୟ କଥା ଆମିଷ ମୁଁ ବି ଖାଉଥିଲି ମୁଁ ବି ଛାଡ଼ି ଦେଇଛି। ମୋର ପ୍ରଥମ କାରଣ ମୋ ଭଗବାନ ନଥିଲେ ପ୍ରଥମ କାରଣ ମୁଁ ନିଜେ ହିଁ ଥିଲି। ତାପରେ ଦ୍ଵିତୀୟ କାରଣ ହିଁ ଭଗବାନ ହେଲେ। କିନ୍ତୁ ସେଇଟା ସେଇଟା ହଉଛି ସେଇଟା ହିଁ ମୋର ମାନେ ମୁଖ୍ୟ କାରଣ। କାରଣ କୌଣସି ଜୀବକୁ ମାରିକି ତାହାର ଆତ୍ମାକୁ ନେଇକି ଆମେ ଆତ୍ମତୃପ୍ତି କରିବା କଥା ନୁହେଁ।
ହୁଁ।
ଆଉ କଣ ଆଉ କଣ କହିବି ମାନେ ପରମାନେଣ୍ଟ କଥା ତ ଭଗବଦ୍ ଗୀତା